ହାଲୋ।
ହୁଁ।
ଶୁଭାହେଲା?
ହଁ ହଁ।
ଏ ଯୋଉଁ ଇଆଡୁ ସାଉଣ୍ଡ ଫାଉଣ୍ଡ କଣ ଶୁଭା ଯାଉଛି କି?
କଣ?
ମୁଁ କହିଲି ଭଏସଟା କ୍ଲିୟର ଆସୁଛି ମୋର?
ହୁଁ। ଭଏସଟା କ୍ଲିୟର ଆସୁଛି। ହ
ହଉ। ହଉ ତମ ଆଡେ କେମତି କଣ ବର୍ଷା ହଉଛି?
ହଁ, ଆମ ଆଡ଼େ ସଖାଳେ ଟିକେ ପକେଇଥିଲା ବା ସେ ଯୋଉ ଏଗାରଟା ଭିତରେ ଅଧଘଣ୍ଟେ କି କଣ? ଜଷ୍ଟ ଅଳ୍ପ ଫିମ୍ପି। ତାପରେ ଏବେ ଏଇ ତିନ ଚାରିଟାରୁ ବୋଧେ ଷ୍ଟାର୍ଟ ହେଇଚି ଆଉ। ଚାରିଟା ପାଞ୍ଚଟାରୁ ଫିମ୍ପି ଟିକେ ଟିକେ ପକଉଛି ଆଉ।
କାଲି ଆଡେ ପଶ୍ଚିମରୁ ବର୍ଷା ହେଇଥିଲା କି ତମ ଆଡେ?
କାଲି ରାତିରେ ନାଇଁ ଦିନ, ଏଇନା ଟିକେ ଦେଖ ଫିମ୍ପି ଏତିକି ଏତିକି ପଡୁଛି, ରାତିରେ ପୁରା ପ୍ରବଳ ମାତ୍ ମାତ୍ରାରେ ଫିମ୍ପି ପଡୁଛି, ବର୍ଷା ହଉଛି ପୁରା କେଡେ ତାରି ପୁରା ରାତି ବା ଉମ୍ ଯୋଉ ଗୋଟେ ଦିଟାଠୁ ବେଶି ଜୋରସେ ବର୍ଷ ବର୍ଷା ହଉଛି, ତିନିଟା ଚାରିଟା ଯାଏଁ।
ଓହୋ। କାଲି ତ ଆମେ ବାହାଘରିଆ ଯାଇକି ହଇରାଣ ହେଇଗଲୁ ଆଉ।
ବାହାଘରିଆରେ କେତେବେଳେ ଯୋଉ ବର୍ଷା ହେଲା ପୁରା ଯୋଉ ତାଙ୍କ ଘୁରକୁ ଗଲାବେଳେ?
କାଲି ଆଡ଼େ ପୁରା ପୁରି ପୁରା ମାନେ ଥିଲା ଖରା ଥିଲା, ଆମେ ଯେମତି ପହଞ୍ଚିଲୁ ଏଟା ବି-ବି ଦିଟା ବେଳକୁ ସେଇଟା ଟିକେ ମେଘୁଆ ମେଘୁଆ କଲା ଆଉ। ଆଉ ତ ତମର ଦିଟ୍ ଦିଟାରୁ ସାଢ଼େଦିଟା ଭିତେରେ ବାହାଘର ସଇଲା
ଯୋଉ ତ ବାହାଘର।
ହୁଁ।
ତମ ଯୋଉ ବାହାଘର।
ହୁଁ।
ହ୍ୟାଲୋ, ହ୍ୟାଲୋ।
କହିଲି ଦିଟା ବେଳକୁ ତାଙ୍କର ବର୍ଷା ହେଲା ଇଆଡ଼େ ବସିକି ଯେ, ତାପରେ ତାଙ୍କ ଦିଟାରୁ ତ ତିନ୍ତି ତିନ୍ତି ତିନ୍ତି ତିନ୍ତି ତିନ୍ତି ତାଙ୍କ ଘର ପଟେ ଇଆଡ଼େ ଇଆଡ଼େ ଆସିଲୁ ଏକାଥରେ ଇଆଡ଼େ ତ ସନ୍ଧ୍ୟା ହେଇଗଲା କାଲି ଆଉ। ବର୍ଷାରେ ତିନ୍ତି ଗଲୁ ପୁରା ପୁରି।
ରହିଲନି, ତିନ୍ତି ଗଲ ଯେ ବେକାରଟାରେ ରହିଗଲେ ଏ
ଆଉ ତାଙ୍କ ସେପଟେ ଘରେ ବା ଜାଗା ନାହିଁ ମୁଳୁରୁ, ଛୋଟିଆ ଘରଟା। ତାଙ୍କ କୁଣିଆ ପରା ଦି ଦଳ ଆସିଥି ସିଥିଲେ ଯେ, ଦିଟା ବୋଲଲରର ଗାଡ଼ିରେ ଆସିଥିଲେ ମେଞ୍ଚେ ବାକୁ ଲୋକ ଯେ ସେଠି ରହିବା ପାଇଁ ଜାଗା ହେଲାନି ଯେ, କୁଜା କୁୁଜି ହେଇକି ସବୁ ରହିଲେ ବର୍ଷା ହଉଥିଲା, ଚାଳ ଘରଟାରେ। ତାପରେ ଟୁ ତାଙ୍କର ସେପଟ ଘରେ ସେଠୁ ଫୁଲୁ, ଉମ୍ ଗୋଟେ
ଆଁ?
ମନ୍ଦିରରେ ନା ତା ଅଜା ଘରଟି?
ହଁ ମନ୍ ତାଙ୍କର ସେପଟେ ଗୋଟେ ଧଳ-ଧଳପଡ଼ା ନା କଣ ଗୋଟେ ଜାଗା ନାହିଁ, ସେପଟେ ଗୋଟେ ମନ୍ଦିରଟେ ଅଛି ଯେ ସେଇଠିକି ଆଇଥିଲୁ, ସେଇଠି ତାଙ୍କର ବାହାଘର ହେଲା ଆଉ। ଆମେ ନଥିଲେ ତାଙ୍କର ଆଉ ତିନି ଜଣ ତାଙ୍କ ପିଲା ହଁ, ତାଙ୍କ ଝିଅ ଘର ବି ଆସି ନଥିଲେ ସେତେବେଳକୁ ବାହାଘରକୁ ଖାଲି ଆମେ ଥିଲୁ ଆଉ ଆମେ ତିନି ଜଣ ଆଉ ତା ତା ବୋଉ ଏ ତା ବୋଉ ନଥିଲେ ତା ତା ବାପା ତା ଭଉଣୀ ଆଉ ତା ଅଜା ହେତିକି ଥିଲେ।
ହୁଁ ହୁଁ।
ଆଉ କଣ କହ?
ଆଉ ତା ଅଜା ଘର ଘର ଆଡ଼େ ଯାଇନ?
ସେ ଅଜା ଘରେ ଗୋଟେ ଥିଲୁ ପା ତା ଅଜାଘର ଗୋଟେ ତାର ବାହାଘର ଫାହାଘର ହେଇକି ଆସିଲେ ଅଜାଘର ତା ଅଜା ଘର ଘଟିକି।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
ତା ଅଜା ଘର ଘର ନାହିଁ ନା?
ତାପରେ ତାଙ୍କର ଘର ଅଛି ଯେ ମାନେ କୋଠାଘର ଟା ବାଗେଇଛନ୍ତି ଯେ ଗୋଟେ ରୁମ୍ ମାତ୍ର ଛାତ ପଡ଼ିଛି ହେଲା
ହୁଁ।
ଆଉ ଛାତ ପଡ଼ିନି ତାର ଗୋଟେ ରୋଷେଇ ଘର ଟେ ଯେ ରୋଷେଇ ଘର ଟାକୁ ଆଉ ତାଙ୍କର ଛେଳି ପାଳିଛନ୍ତି ଯେ ଛେଳି ଘର ମିଶେଇ ମିଶାଇକି ରୋଷେଇ ଘର କରିଦେଇଛନ୍ତି ସେଠି। ଦିଟା ରୁମରେ କେତେ ଲୋକ ରହିବେ? ସେଠି ଜାକି ଜୁକି ହେଇକି ରହିଗଲୁ ଆଉ ତାପରେ ସେଠୁ ବର୍ଷା ଛାଡି଼ଲାଠୁ ଟିକେ ସେଠୁ ଆସିଲୁ ଆଡ଼େ ବର୍ଷା ନାଦୁଛି କସିକରି ପୁରା କାମାକ୍ଷା ଆଡ଼େ ବର୍ଷା ପୁରା ଚଡ଼ ବିଜୁଳି ମାରୁଛି ଆମେ ବାଇକ୍ ରେ ପୁରା ଉଡ଼େଇ ଉଡ଼ାଇ ଆସିଛୁ ଆଉ।
ହୁଁ ଏବେ କଣ କରୁଛୁ?
ହୁଁ?
ଏବେ କଣ କରୁଛୁ?
ଏବେ ଏଇନା ଘର ଝରକା ପାଖରେ ବସିକି କଥା ହଉଛି ଆଉ ଘର ଭିତରେ ଆବାଜ ଶୁଭୁଚି ତ।
ଆଉ ଖାଇବା ପିଇବା?
ଖିଆପିଆ କିଛି ସରିନି ଆଉ ରାତିରେ ସଂଧ୍ୟାବେଳେ ଖାଇଦେଇଛୁ କିନ୍ତୁ ଚାରିଟା ବେଳେ ଖାଇଦେଲୁ ଡାଲି, ଭାତ ଗରମ ଗରମ ହେଇ ରାଇ ଖାଇବ ଆଉ ଖାଇବୁ ଆଉ ଥରେ ଭୋକ ଲାଗିଲା ଆଉ ରାତିରେ। ହ ହୁଁ
ବର୍ଷା ପା ସାତ ତାରିଖ ଯାଏ ଲାଗିକ ନା ରହିବ।
ସାତ୍ ତାରିକ ଯାଏ?
ହୁଁ ନିୁଜରେ ଦେଖିଥିଲି। କା କଣ ନିୁଜରେ ଦେଖିଥିଲି ସାତ ତାରିଖ ଯାଏ ଟିଭି ଲଗେଇଥିଲେ ବାପା ଦେଖୁଥିଲେ ଯେ ନିଉଜ। ଦେଖିଥିଲି ସାତ ତାରିଖ ଯାଏ ବର୍ଷା ଅଛି। ପର ବେଶୀ ଅ ବେଶୀ ପୁଚୁ ପୁଚ ଲାଗୁଛି ଯେମିତି ଅଁ ହେଇଯାଇନି ବର୍ଷା ସିଜନ ଏଇଟା ବର୍ଷା ସିଜ ଭଳିଆ ଲାଗୁଛି। ଦୁର୍ଗମ ମାସଠୁ ବର୍ଷା ହବ। ହ୍ୟାଲୋ ହେ କିଛି କହୁନୁ ଶୁଭୁନି କି ତତେ? ପୂର୍ବ ମାସଠୁ ବର୍ଷା ହବା କଥା ଏବେଠୁ ଗୋଟେ ବର୍ଷା ହେଇକି ଯାହା ହଉ ଛି ଘରୁ ବାହାର କରେଇ ଦଉନି ମୁଳୁରୂ କଣ କରିବ?
ଆଉ କଣ? ସାଙ୍ଗଟା ଖାଲି କଲ୍ କରୁଛି ଏ କଥା ହେଇଗନି ତ।
ଦା
ଏବେ ଗୋଟେ ସାଙ୍ଗ ଗୋଟେ କଲ୍ କରୁଛୁ, କଥା ହେଇ ହଉନି ଆଉ। ଉଁ, ହୁଁ ପୁରା ଡିଷ୍ଟପ୍ କରୁଛନ୍ତି କଥା ହେଲାବେଳେ।
ନୋ
କୋଉଠି ବାହାରକୁ ଯାଉନୁ ବସିକି କଥା ହମି ସେଇ ଯୋଗୁ। ଯଦି ମୂର୍ଖାମି ରେ ପଡିଯିବ ଭାରିହେଇଯିବିନି।
ଆଉ କଣ, ତୋମ ଗାଁ ଆଡ ଖବର ଟିକେ କୁଅ?
ଆମ ଗାଁଟା ତ ଏମତି ଆଉ, ଆମ ଗାଁଟା ଛପରି ଗାଁଟା।
ମୁଁ
ହୁଁଁ।
ହଁ ଜାଣିଛି ତୋମର କୋଉ କୁଞ୍ଜରେ କି ନାଚୁଥିଲ, ହେନ୍ ତୁ ବି ନାଚୁଚୁ, ତୋ ନା ଚ ବି ଦେଖିଚି।
ଉଁ, ହୁଁ, କୁଞ୍ଜର ଏଇ ଯୋଉ ଆ, ଏଟା ଅଷ୍ଟରୀ ହଉଥିଲା ବେ ଅଷ୍ଟପ୍ରହରୀ ସଇଲା ଯେ। ତାପରେ ଲଷ୍ଟ ସେଠୁ ଡିଜେ ଫିଜେ ରେ ହେଟା ଲ-ନଦି ଦେଇକି ହେଠୁ ଉଁ, ଗୀତ ଡେଉଁ ଥୁଲୁ ପୁରା ରାତିରେ ଆଉ। ଉପସାରୀବ କ ଡେଉଁନାହାନ୍ତି ତ।
ହଁ, ହଁ ଯୋଉ ଦହି ହାଣ୍ଡି ଫାଟି ଖାଇ ଖୁଆ ସାଇଲାଠୁ ଆଉ।
ହଁ ସଇଲା ପରେ ରାତିରେ ସେତେବେଳୁ ପୁରା ପୁରୁ ସରିବ ଯେହେତୁ ରାତିରେ ଆଉ କିଛି ନାହିଁ ତ କଲାଳ। ସେଇଟା ଡିଜେ ଫିଜେ ଆଣିକି ଡେଇଁକି ସେରା ଗୋଟେ ଆଉ।
ହଁ ରେ ମୋ ଅଜା ହର ଗାଁ ରେ ସେମିତି ଯୋଉ କୁଞ୍ଜ ଆଗ ମାନେ ଇଏ କରିବେ, ତାପରେ କୁଞ୍ଜର ରେ ଯୋଉ ଖାଇବା ପିଇବା ଦହିଆଣ୍ଡି ପକେଇକି ସେଠୁ ଖାଇବା ପିଇବା ଦେବେ ଖାଇ ପିଇ ସାଇଲା ପରେ ହଠୁ ପୁଣି ମେଲୋଡି ବନେଇବାରେ ପ-ମେଲୋଡି ବନେଇକିନା ଯା ଯେ ବଡ ବଡ ଝିଅ ଉରା ତାଙ୍କର ନାଚୁଛନ୍ତି।
ମେଲୋଡି କରିକି?
ହୁଁ, ମେଲୋଡି କରୁଛନ୍ତି। ହଁ ଅଷ୍ଟପ୍ରହରୀ ରେ ଆଗ ତାଙ୍କର ଯୋଉଦିନ ଯୋଉ ଦହି ହାଣ୍ଡି ଫଟେଇ କୁ- ଯୋଉ ଖାଇବା ଦିଅ
ହଁ ଏଟା ଲାଷ୍ଟ ଦିନ ପୁରା?
ହଁ ସେ ଲାଷ୍ଟ ଦି, ସେ ଲାଷ୍ଟ ଦିନ ସେ ଖାଇ ଖୁଆ ସାଇଲା ପରେ ଏଠୁ ଉଁ, ଆଟା ନଅଟାଠୁ ମେଲୋଡି ଷ୍ଟାର୍ଟ କରିବେ ବାରଟା ଯାଏ। ବାରଟା ଗୋଟେ ଯାଏ।
ଓ ହଁ।
ଯେ ଯୋଉରା କୁଣିଆ ଆସୁଥିବେ, ମାନେ ଧର ଏଇନା ତୋମ ଗାଁକୁ ଯଦି ଏ କରୁଚ ଅଷ୍ଟପ୍ରହରୀ ଯା ହେଲେ ଅନ୍ ତ ଯାହାର ଯା ଯୁଆଡୁ ଯୁଆଡୁ ଫ୍ୟାମିଲି ତୋମର କୁଣିଆ ଆଉନାହାନ୍ତି? ସେମିତି ମୋ ଅଜା ଘର ଗାଁ ରେ ସମସ୍ତେ ସିଆଡୁ ଆ, ଯିଏ ଯାହା ଘରକୁ କୁଣିଆ ଆଇଥିବ ବଡ ବଡ ଛୁଆଉରା ବି ଡେଉଁଥାନ୍ତି।
ଓ ହଁ।
ତାଙ୍କ ଗାଁ ରେ ବି ନାଚୁଥାନ୍ତି, ଇଏ ବି ସବୁ ନାଚୁଥାନ୍ତି।
ରଥଯାତ୍ରା ଦେଖିବୁନି କି ଏବ ଏ ବର୍ଷ କାମାକ୍ଷା? ରଥଯାତ୍ରା?
ମୁଁ, ରଥଯାତ୍ରା ଦେଖି ଯିବୁ?
ହୁଁ।
ଏବେ?
ଏବେ ପରା ଏଇ ମାସରେ ଯୋଉ ହବ ପନ୍ଦରରେ ନା କଣ?
ରଥଯାତ୍ରା ତାପରେ ବାହୁଡା।
ହଁ ବାହୁଡ଼ା କେତେ ଦିନି ପରେ ହବ ସପ୍ତାହ ପରେ?
ସାତ ଦିନ ପରେ ହଁ। ଯାଆନ୍ତି ଯୋଉ ଠାକୁର ଯାଆନ୍ତିନି ତାଙ୍କ ମାଉସୀ ଘରକୁ ସାତ ଦିନ ପରେ ଖାଇ କଁ ସାତ ଦିନ ପରେ ତ ଆସନ୍ତି ଆଉ। ଘରେ କୁହନ୍ତିନି କି ଆଗ ହଁ ଆଗର ରଥଯାତ୍ରା ତାପରେ ବାହୁଡା ଆଉ ବାହୁଡିବେ ତାଙ୍କ ବଡ ଦେଉଳକୁ।
ରଥଯାତ୍ରା ଏ ଯୋଉ ଜଗନାଥ ଠାକୁରଙ୍କର ତାଙ୍କ ରଥ ନାଆଟା କଣ କହିଲୁ?
ନା ତାଳଧ୍ଵଜ ନା କଣ?
ହଁ
ନାରେ।
ନନ୍ଦିଘୋଷ।
ଓହୋ ଆଉ ବଳରାମଙ୍କର ତାଳଧ୍ଵଜ।
ତାଳଧ୍ଵଜ ହଁ ଆଉ ସୁଭଦ୍ରାଙ୍କର କଣ ଗୋଟେ ତ ମନେପ
ଉଁ। ଦେବଦୁଳନ।
ହଁ ହଁ ହଁ।
ଉଁ ଏଇରେ ମତେ ଆଇଚିରେ।
ଏରା ପରୀକ୍ଷାରେ ପଡୁଚି ଚାକିରି କଲେ।
ଦେବଦୋଳନ ଆଉ ନନ୍ଦୀଘୋଷ ତାନ୍ ଆଉ ଜଗନ୍ନାଥଙ୍କର?
ଏ ନନ୍ଦିଘୋଷ ପରା ନନ୍ ଜଗନ୍ନାଥଙ୍କର। ତାଳଧ୍ଵଜ।
ତାଳଧ୍ଵଜ ଉଁହଁ।
ଏ
ଆଉ ଉଁ ସୁଭଦ୍ରା ଜଗନାଥ୍ ଦେବଦୋଳ ଇଏ କହିଲୁ ଜଗନ୍ନା ଥଙ୍କ ମନ୍ଦ୍ ଯୋଉ ରଥରେ କେତିଟି ଚକ?
ଏଟାରେ ଛଅଟା ଏ ହଁ ଛଅଟା ଛଅଟା।
ଦଶଟି ଚକ।
ଏରା କପଡା କୁହନ୍ତି କି? ଛଅଟା ଚକ ନୁହଁ କି?
ଆରେ ମୁଁ ଦେଖିଥିଲି ଦଶଟା ଚକ ନା କଣ?
ଏଟା
ଦଶଟା ଚକ ହେଠୁ ଯୋଉ ଯୋଉ ବଳରାମଙ୍କର ସାତଟି ଆଉ ସୁଭଦ୍ରାର କେଇଜାଣି କେତିଟି?
ସାତଟା କେମତି କି ଗୋଟେ ବରା ତ ଲାଗିବ ଛତାରେ ତୋ ତା ଆଗରେ ଗୋଟେ ଲାଗିଥିବ ନା କଣ?
ଆଟଟା ଲାଗିଥିବ ନହେଲେ ଛଅଟା ଲାଗିଥିବ ନହେଲେ ଚାରଟା। ଏଠି କେବେ ରଥ ଟାଣିଚୁ?
ନା ମୁଁ କେବେ ରଥ ଟାଣିନି କି ରଥଯାତ୍ରା ଦେଖିନି।
ଆମେ ଥରେ ଆଣିବାକୁ ଯାଉଥିଲୁ ଯେ ଗୁରେ ଲୋକ ଗୁରା ଦଳି ଦୁଳା କରି ପକେଇଲେ ଯେ ପଳେଇଆସିଲୁ ଡରିକି।
କୋଉଠିକି ଯାଇଥିଲ? ତୁମ ଗାଁଙ୍କୁ ନା ଏଇଠିକି?
ଉଁ।
ତମ ଗାଁକୁ ନା ଏଇଠିକି?
ନାଁ ଏଇଠି କାମାକ୍ଷାରେ। ଏଇଟେ ତ ଦଳିଦୁଳା ପକଉଛନ୍ତି ଏଇଟେ ଟାଣିହଉନି ଭଲସେ।
ଏଇଟା ଯୋଉ ଏଇ ଗୁଣ୍ଡିଚା ଯୋଉ ଏଇଠି ଅଛି ଗୁଣ୍ଡିଚାଟା। ଦଶ ମିନିଟି ହେଲା ଆଉ ଥରେ କଲ୍ କର।
ନାଇଁ ଆଉଥରେ ହବନି। ମୁଁ ଆଉଚି ହେଇ ଯଉ ଗୋଟେ ଜିମ୍ ଫିମ୍ ମାରିବି ତାପରେ ପଛେ ଆଉ ଘଣ୍ଟେ ଛାଡ଼ି କଲ୍ କରିବି ଆଉ।
ହଉ।
ହଉ ତମ ଖିଆପିଆ ସରୁ କଲ୍ କରିିବି।
ହଉ।